ହ୍ୟାଲୋ।
ହଁ ଆଜ୍ଞା। ଆଉ ଭଲ ଅଛନ୍ତି?
ଆଜ୍ଞା ଆପଣ?
ହଁ ସବୁ ଭଲ ଚାଲିଛି କାମ ବି ଚାଲିଛି ପଢାପଢି ଚାଲିଛି ସବୁ ଚାଲିଛି। ଆଉ ଆ ପଣ ସେ ଗାଁରେ ଯୋଉ ବନ୍ଧ କାମ ଚାଲିଲା ସେଇଟା କେତେଦୁରୁ ଗଲାଣି?
ହଁ ବନ୍ଧ କାମ ତ ଖରା, ଖରା ଦିନେ ତାକୁ ଖୋଳା ଖୋଳି କରିଥିଲେ। ଏବେ ବର୍ଷା ଦିନେ ଆଉ ସେଇ ବନ୍ଧରେ ପାଣି
ହଁ ହଁ।
ପାଣି ହେଇଗଲାରୁ ଆଉ କାମ କରୁନାହିଁ।
ହଁ।
ଆଉ ଆପଣଙ୍କର, ଆଉ ଆପଣଙ୍କର ଗାଁରେ ଯୋଉ ଠାକୁରାଣୀ ଯାତ୍ରା ହଉଛି କି? ହାଲୋ।
ଆ ଆମ ଗାଁରେ ଠାକୁର ଯାତ୍ରା ପୁରା ଧୁମଧାମ ରେ ହୁଏ। ଆ ଏଇ ବର୍ଷ ଆର ବର୍ଷ ସବୁ ବର୍ଷ ଦଶହରା ସମୟରେ ଠାକୁ ରାଣୀ ଯାତ୍ରା ହୁଏ। ଦୀର୍ଘ ଆଉ ଦଶ ଦିନ ଧରି। ସେପ୍ଟେମ୍ବର ଅକ୍ଟୋବର ଅକ୍ଟୋବର ଫାଷ୍ଟଆଡୁ ଚାଲେ ଏବଂ ଆମର ଏକ ମନ୍ଦିର ଅଛି। ମା ବୁଢୀ ଠାକୁରାଣୀଙ୍କ ମନ୍ଦିର, ସେଇଠି ମା ଆସନ୍ତି ଉ ବଜାରରେ ଠାକୁ ରାଣୀ ଯାତ୍ରା ଚାଲେ ଦୀର୍ଘ ଦଶଦିନ ଧରି, ଏବଂ ବହୁତ ପ୍ରକାର ରାମଦୋଳି ମୀନା ବଜାର ସବୁ ଆସେ। ଏବଂ ମେକ୍ଅପ୍ ବହୁତ ହ ଗାଁ ରୁ ଲୋକମାନେ ବି ଆସନ୍ତି, ଯାତ୍ରା ହୁ, ଏ ବହୁତ ପ୍ରକାର ଖାଦ୍ୟ ଚାଟ ଚୁପ୍ ଯାହାବି ଏରା ସବୁ ଫାଷ୍ଟ ଫୁଡ ଖାଦ୍ୟ ଚାଲେ ଏବଂ ବହୁତ ପ୍ରକାର ନାଟ୍ୟ ଗଞ୍ଜାମ କଳା କ୍ରୁ ଅ ପରିଷଦ ପର୍ବ ଚାଲେ ଯେମତି କି ରାମାୟଣ ରାମାୟଣ ଧରି ଦୀର୍ଘ ଅନ୍ତିମ ଦିନ ଦୁଇ ଦିନ ତିନି ଦିନ ଧରି ଚାଲେ ରାମାୟଣ। ଏବଂ ମହାଭାରତ ଦୀର୍ଘ ଦୁଇ ତିନି ଦିନ ଧରି ଚାଲେ ମହାଭାରତ। ହଁ ବହୁତ ବହୁତ ଗ୍ରାମର ଯୋଉ ଗଞ୍ଜାମ ର କଳା ଅଛି ଲୋକ କଳା ସେଇଟାକୁ ଏକ ବିଶେଷ ରୂପ ଧରି ଲୋକମାନେ ଆମ ଗ୍ରାମବାସୀ ମାନେ ଡାକ ଡାକନ୍ତି। ଏବଂ ଅ ଦିଗ ପହଣ୍ଟ ର ଆମ ଗ୍ରାମର ବହୁତ ଲ କଳା ବି ଅଛି। ଏ ଯେମିତି କିି ଏ ଜଣେ ଆଜ୍ଞା ଘର ଏକ ଘୁଡିକି ର ବାଦ୍ୟ ଅଛି, ବାଦ୍ୟ ନାଚ‌ ଏବଂ ଗାଁ ରେ ଛୋଟ ଛୋଟ ପିଲାମାନୋନେ ନୃତ୍ୟ ସବୁ ଶିଖନ୍ତି। ଏଇ ଏମ୍ ଛୋଟ ପିଲା ମାନେ, ଏବଂ ବଡ ବଡ ଭାଇ ଭଉଣୀ ମାନେ, ଆ ଟି ନୃତ୍ୟ କରନ୍ତି ଷ୍ଟେଜ ଉପରେ। ଏବଂ ବହୁତ ପ୍ରକାର ଲୋକମାନେ ଆସନ୍ତି, ସାହାଯ୍ୟ କରନ୍ତି। ଏବଂ ଚାନ୍ଦା କଲେକ୍ସନ ହୁଏ ହୁ ଚାଲେ। ଆଉ ଆପଣଙ୍କ ଗ୍ରାମରେ? ହାଲୋ ଆଜ୍ଞା ସୁଭୁଚି ତ? ହଁ ଆପଣଙ୍କ ଗ୍ରାମରେ ହୁଏ ନା?
ଆଜ୍ଞା ଆମର ବି ସେମିତି ହୁଏ। ସବୁ ଦୋଳି ସବୁ ଆସେ। ରାମଦୋଳି ଯ ସବୁ।
ଆଚ୍ଛା ଆଚ୍ଛା। ଯାତ୍ରା ସବୁ କେତେଦିନି ପାଇଁ ଚାଲେ?
ଆମର ପୁରା ସାତ ଆଠ ଦିନ୍ ଚାଲେ ସେପ୍ତେମ୍ ଦିଆ ସବୁ ଆସେ। ଖାଇବା ଦିନ୍ ସ ସବୁ।
ଆଚ୍ଛା ଆଚ୍ଛା। ଆଉ ଏ ବର୍ଷ ରଜରେ ସବୁ କଣ ପାଳନ କରିଥିଲେ? ହାଲୋ। ହାଲୋ। ହାଲୋ।